ହ
ହଁ କହୁନା।
ଆଉ କଣ କରୁଚ?
ଏଇ ସିରିଏଲ ଦେଖୁଥିଲି।
ଆଛା ଆଉ ଖାଇସାଇଲଣି।
ହଁ ଖାଇ ସାଇଲିଣି।
ଆଉ କଣ ଖାଇଲ?
ଏଇ ଖାଇଥିଲି ପରଟା ଭଜା ଆଉ।
ଅଛା ଆଉ କଣ ସବୁ ସିରିଏଲ ଦେଖୁଛ କି?
ଏଇ ଦଉଛି ସିରିଏଲ ସବୁ ଏଇ ସାର୍ଥ ତାଦେରେ ସବୁ ସିରିଲ ଦଉଛି ସିନ୍ଦୁର ବିନ୍ଦୁ। ତୁ ଖରା ମୁଁ ଛା, ଜୀବନ ସାଥୀ, ଏ ସବୁ ସିରିଏଲ ଦଉଛି ଆଉ ଦେଖୁଥିଲି ଆଉ ତମେ ଦେଖୁନାନାହଁକି।
ଆ ମୁଁ ଏତେ ସିରିଏଲ ଦେଖିନି।
ନାଇଁ ନା ଭଲ ଭଲ ସିରିଏଲ ଦଉ ଦେଖ ନା ଦେଖ ଭଲ ଭଲ ସିରିଏଲ ଦଉଛି ଭଲ ଲାଗିବ ତମେ ଦେଖିବା ପାଇଁ କା।
ହୁଁ ହୁଁ।
ସବୁଠୁ ଭଲ ସିରିଏଲ ହଉଛି ଜୀବନ ସାଥି ସିରିଏଲ।
ଓ ହୋ। ନାହିଁ ଆମର ଟିକେ ଏବେ ଟିକେ ଟିଭି ଟା ଟିକେ ଖରାପ ଅଛି ତ। ଆମ ଘରେ ମୁଁ ଏ ଏତେ ଦେଖେନି ଏବେତ ସବୁ ଫୋନ ହେଇଗଲାଣି ନା ଆଉ ଟିଭି ଏତେ ଆଉ କିଏ ଦେଖୁଛି। ଏତ ସବୁ ଯା ହେଇ ହେଲେ ସବୁ ଫୋନ ନେଇୁ ଆଉ ଘରେ ଟିଭି ଆସିଲେ ତ ସେଇ ମାନେ ଆମ ଘରେ କଣ? ଓ ମୋ ମାମା ବାବା ଏଇମାନେ ସବୁ ଟିଭି ଦେଖନ୍ତି। ନହେଲେ ମୁଁ ତ ପ୍ରାୟ ତମର ଫୋନ ରେ ଯାହା ଟିକେ କିଛି ନହଲେ ଏବେ ତ ୟୁଟ୍ୟୁବ ଲଗେଇଦେଲେ ତାର ଫୋନ ରେ ମାନେ ଯାହା କିଛି ଭିଡିଓ ହେଲା କିଛି ମାନେ ଏଇଠି ବେସି ରିକା ହେଲା ଥରେ ସେଥିରେ ଦେଖିଲା କି ସିରିଏଲ ଫିରିଏଲ ହେଲା ବି ସେ ୟୁଟୁବରେ ଦେଇଦେଲା ଆଉ ଏବେ ଟିଭି କିଏ ଇଏ କରୁଛି ତାପରେ ଆମ ଟିଭି ଟା ଟିକେ ଖରାପ ହେଇଯାଇଥିଲା ତ ଆଉ ଆମେ ସବୁ ସଜାଡିବୁ ଏଇ ଆମର ଗୋଟେ ଇଏ ଏଲଇଡି ଇଏ ଥିଲା ତାର ମାନେ ତା ଗ୍ଲାସ ଟା ହିଁ ଭାଙ୍ଗି ଯାଇଛି ମୁ ଭାବୁଛି ଆଉ ଗୋଟେ ଯାଇକି ଟିଭି ଟା ଆଣିଥାନ୍ତୁ
ଆଉ ସେ ଟିଭି ଟା ଖରାପ ହେଇଛି ତାକୁ ଆଉ ସଜାଡିବୁ କଣ ସଜାଡ଼ିଲେ ବି ତ ସେ ଅଧିକ ନବ ପଇସା ଆଉ ତା ଅପେକ୍ଷା ଗୋଟେ ନୂଆ ଟିଭି ଟେ କାହିଁକି ନ ଆଣିବୁ ଆଉ ଭାବୁଥିଲୁ ଇଏ କ ତମର ପାଇଁ ଏବେ ନୂଆ ଟିଭି ଆଣିଥିଲ ନା କଣ
ହଁ ହଁ ଆମର ଆଣିଛୁ ଏବେ ବଢିଆ କ୍ଵାଲିଟି ଏଇ ଏଲଇଡି ସାମସଙ୍ଗ
ଓହୋ ସେଇଟା ପଡ଼ୁଛି ଭଲ ନା
ବହୁତ ବଢିଆ ପଡୁଛି ତା ପିକଚର ତା କ୍ଵାଲିଟି ତା ସାଉଣ୍ଡ ବହୁତ ବଢ଼ିଆ
ତମେ ଯଦି ଆଣିବ ତାହେଲେ ମତେ କହିବ ମୁଁ ଯୋଉଠୁ ଆଣିଛୁ ସେଇଠି କଣ୍ଟାକ୍ଟ କରିଦେବି ତମେ ଯାଇକି ନେଇ ଆସିବ
ଆଚ୍ଛା ଆଛା ମାନେ ତମେ ଇ ଏମ ଆଇ ରେ ଆଣିଛ ନା ପଇସା ଦେଇକି ଆଣିଛ
ତମେ ଚାହିଁଲେ ଇଏମ ଆଇ ରୁ ଆଣିପାରିବ ମାନେ ତମ ଇଏ ରେ ନହେଲେ ସେମିତି ମାନେ ପଇସା ଦେଇକି ବି ଆଣିପାରିବ ଆମର ସେମିତି ପଇସା ଦିଆ ହେଇକି ଆସିଛି
ଆଛା ନାଇଁ ମୋର ତ ଯୋଉ ଇଏ କାର୍ଡ ଅଛି। ଲୋନ୍ କାର୍ଡ ଅଛି ମୁଁ ଭାବୁଥିଲି ହୁଁ ସେ କାର୍ଡରେ ଯାଇକି ଆଣିଥାନ୍ତୁ ଗୋଟେ ନୂଆ ଟିଭିଟେ ବାପାଙ୍କୁ କହୁଥିଲି କି ଚାଲ ଯିବା ଆଉ ସେ ପୁରୁଣା ଟିଭିଟାକୁ ଆଉ କଣ ଟା ମାନେ ମୋ ଖରାପ ଯୋଉ ଯୋଉଟା ଖରାପ ତାକୁ ସଜାଡିବା କଣ ଅଧିକ ପଇସା ଖର୍ଚ୍ଚ ହେବ? ସେଇ ପଇସା ରେ ଆଉ ଏ ଗୋଟେ ନୂଆ ଟିଭି ଟେ କାହିଁକି ନ ଆଣିବା ଆଉ ସେ ହଁ
ତମେ ଯାହା ଚାହିଁବ ଏବେ ସବୁ ଆଣିପାରିବ ଟିଭି କଣ ଫ୍ରିଜ୍ କଣ ୱାସିଂ ମେସିନ କଣ ସବୁ ସୁବିଧା ଅଛି ଏବେ ସବୁ ଆଣିବା ପାଇଁ ତମକୁ ଯେମିତି ସୁବିଧା ଲାଗିବ କାର୍ଡରେ ତମକୁ ସୁବିଧା ହବ ଯାଇକି ନେଇ ଆସିବ ଆଉ କଣ
ଆଛା ତମେ ଯୋଉ ଆଣିଥିଲ ତମେ ଟିଭିଟା କେତେ ପଡିଲା
ଆମର ପଚିଶ ହଜାର ପଡ଼ିଲା
ଆଛା ହଁ ମୁଁ ବି ସେଇ ଭାବିଛି ସେ କୋଡିଏ ପଚିଶ ଭିତରେ ହିଁ ଆଣିବା ପାଇଁ ନ ହେଲେ ତ ଇ ଏମ ଆଇ ଆଣିଲେ ଇ ଏମ ଆଇଟା ତ ଅଧିକ ପଡିଯିବ ନା ନିହାତି ମାନେ ପଚିଶ ତିରିଶ ହଜାର କୁ ଇ ଏମ ଆଇ ତ ନିହାତି ପଡିଯିବ ମାନେ ମାସ କୁ ଥର ଦି ହଜାର ମାନେ ଭଳିଆ କି ତିନି ହଜାର ମାନେ ପରେ ଏମିତି ପଡିଯିବ ଆଉ ଅଧିକ ତ ଇ ଏମ୍ ଆଇ କରିହବନି ନା ବାକି ଆଉ ସବୁ ଖର୍ଚ ବାର୍ଚ୍ଚ ଅଛି। ଆଉ ଟିକେ ପଇସା ପତ୍ର ବି ଟିକେ ମାନେ। ଆଚ୍ଛା ଏବେ ବି ଅଛି। ଆଉ ସେଇଆ ଭାବୁଥିଲି ମୁଁ କହିଲି କହିଲେ ପଚାରିଲେ ମୁଁ ତମର ଦାଆ ଏବେ ନୁହଁ। ତମର ମାନେ ନୂଆ ଟିଭିଟେ ଆଣିଥିଲ। ମୁଁ ପଚାରିବା କଥା ମାନେ କୋଉ ଟିଭିଟା ଟିକେ ଭଲ ମାନେ ପଢୁଛି। ଟିକେ ଆଣିବା ଇଏ। ଉଁ ହୁଁ
ସାମସଙ୍ଗର ଆଣି ସା ଆଣିବୁ ଭଲ କ୍ଵାଲିଟି ଅଛି ବହୁତ ବଢିଆ ସାଉଣ୍ଡ ବି ବଢିଆ ପିକ୍ଚର ବି ବଢିଆ ଆସୁଚି। ତମେ ଦେଖିବ ଆଉ ଦେଖିବ ଯାଇକି ଦୋକାନରେ ଦେଖିବ ତମକୁ। ଯୋଉଟା ଭଲ ଲାଗିବ ଆଣିବ ବହୁତ ଅଧିକା ରେଞ୍ଜ ବାଲା ବି ଅଛି। ଯାଏ ଚାହିଁବ ଆଣିପାରିବ।
ମୁଁ ଅଧିକ ରେଞ୍ଜ ବାଲା ତ ନୁହଁ। ମୁଁ ସେଇ କୋଡ଼ିଏ ପଚିଶିରେ ହିଁ ଆଣିବି। କାରଣ ସେ ଏତେ ଆଣିଲେ କିଛି ଲାଭ ନାହିଁ। ଗୋଟେ ତ ଆଣିଥିଲି ସେଟା ଥରେ ଏମିତି ସଡନ୍ ମାନେ ବୋଧେ କଣ ଏଇ ଆମ ଘରେ ଟିକେକି ଆମ ମାନେ ଛୋଟ ବଡ଼ ଛୁଆ ଅଛନ୍ତି। ତ ସେ ଖେଳକୁଦରେ ଟିଭିକୁ ଟିକେ ବଲ୍ ପକେଇକି ଭାଙ୍ଗି ଦେଇଛନ୍ତି। ଆଉ ପୁଣି ଯଦି ଆ ଥିବେ ପୁଣି ଯଦି ସେମିତି କରିପାରିବ ଗୋଟେ ଇ ଏମ୍ ଆଇ ଦିଆହେଉଥିବ ପୁଣି ସେମିତି କରିବେ ଗୋଟେ ସେଇଟା ମାନେ କଷ୍ଟ ଲାଗିବ ନାଁ।
ହ
ଆଉ ସେଥିପାଇଁ ଦେଖ୍ ଦେଖିଆ କଣଟା କରିବି ଆଉ। ଆଉ ସେ ଯାଇକି ଏଇଠୁ ତମେ ଆଣିଥିଲ ନା ଆମରି ମାର୍କେଟରୁ।
ହଁ ହଁ ନିଶନ୍ କୋଲୁ ଯାଇକି ଆଣିଥିଲି। ଯାଇକି ତମେ ଦେଖ୍
ଓ
ଆଣିକି କହିବ ଆଉ କେମିତି ପଡୁଚି ଆଉ। ସାଉଣ୍ଡ କ୍ଵାଲିଟି ସବୁ କେମିତି ଆଉ।
ହଉ ହଉ ତାହେଲେ ମୁଁ ଯେବେ ଯିବି ଯେବେ ଯିବି ତମକୁ ଟିକେ କଲ୍ କରିବି ମତେ ଟିକେ ମାନେ ଆଚ୍ଛା ଯୋଉ ତାଙ୍କ ନମ୍ବର ଅଛି କି ତମ ପାଖରେ।
ହଁ ନମ୍ବର ଅଛି ମୁଁ ପଠେଇଦେବି ହ୍ୱାଟସଆପରେ ପଠେଇଦେବି ଆଉ। ଆପଣ କଥା ହେଇଯିବ ତାଙ୍କ ମୋ ସହିତ ଆଉ।
ହଁ ଆଗୁଆ ଟିକେ କଥା ହେଇଗଲେ। ତାଙ୍କୁ ମାନେ ପଚାରିଦେଲେ ହବ କେତେ କଣ ସବୁ ରହୁ ଚି କେତେ ବି ଭିତରେ ତାପରେ ତାଙ୍କର ସେ ଯୋଉ ଇ ଏମ୍ ଆଇଟା ତାଙ୍କର କେତେ ଦିନ ପାଇଁ କେତେ କଣ ସବୁ ମାନେ ବଜେଟ୍ ରହୁଚି କି ଆଗୁଆ ସବୁ ଦିଅନ୍ତି ପଇସା ନାଁ। ଡାଉନ୍ ପେମେଣ୍ଟ ଯୋଉ କରନ୍ତି। ସେଟା ମାନେ ଆଗୁଆ ନେବେ ନା ଏକାଥରେ ମାନେ ଜିରୋ ଡାଉନ୍ ପେମେଣ୍ଟରେ ଦେବେ। ପ୍ରାୟ ସେଇ ବିଷୟରେ ଟିକେ କଥା ହେଇଗଲେ ଆଗୁଆ ଟିକେ ଭଲ ହବ। ନହେଲେ ସେଇ ହିସାବରେ ପଇସା ନେଇକି ମୁଁ ଯିବି ଏକାଥରେ ନେଇକି ଆସିବି।
ହଁ ମୋ ନମ୍ବରଟା ଦେଇଦେବି ତମେ କଥା ହେଇଯିବ ତାଙ୍କ ସହିତ।
ନହେଲେ ଯାଉଥିବି ଆଣିବା ପାଇଁ କିନ୍ତୁ ଧର ମୋ ପାଖରେ ପଇସାଟା ହଉନଥିବ। କି ଅନ୍ ଅନ୍ୟ କିଛି ଅସୁବିଧା ଥିବ। ଗୋଟେ ଯାଇକି ଗୋଟେ ଫେରିବା ମାନେ ଫେରିକି ଆସିବାକୁ ପଡ଼ିବ ନାଁ। ଆରବ ଟିକେ ସେଇ ବଜାରଟା ଆମ ଟାମ ଘର ପାଖରୁ ଟିକେ ବହୁତ ଦୂର ତ। ଆଉ ଦେଖିବା କଣ କରିବା ଗୋଟେ ଯାଇକି ଆଣିବା ଆଉ। ଆଉ ଆଉ ସବୁ ସିରିଏଲ ଦେଖୁଛନ୍ତି ନା। ଆମ ଘରେ ଟିକେ ଏଇ ଏଇ ଟିଭି ଖରାପ ଇଏ ଯୋଗୁ ଆମ ଘରେ ମୋ ମାମା ଟିକେ ବିରକ୍ତି ହୁଅନ୍ତି। ତାଙ୍କୁ ଟିକେ ଭଲ ଲାଗେ ତ ସିରିଏଲ। ହେଲା ସିଏ ଆମର ସବୁ ପ୍ରକାର ସିରିଏଲ ଦେଖନ୍ତି। ମାନେ ସାର୍ଥକ ଚ୍ୟାନେଲ ର ଯାହା ସିରିଏଲ, ତରଙ୍ଗ ଚ୍ୟାନେଲର ଯାହା ସିରିଏଲ। ନହେଲେ ଆମ ଘରେ ନିହାତି ଗୋଟେ ନିୟୁଜ୍ ଲାଗିଥିବ। ହେଲା। ସବୁବେଳେ ଟିଭିି ଚାଲିଥିବ ଇଏ। ଆଉ ସେଇଆକୁ ଏବେ ଟିକେ ଖରାପ ହେଇଯାଇଛି ସେ ବିରକ୍ତି ହଉଛନ୍ତି। ଏଇ ଗୋଟେ ନୂଆ ଟିଭି ଟେ ମାନେ ଆଣିବା ପାଇଁ। ଆଉ ଆଣିବି ଭାବିଛି ଆଉ।
ହଉ ଟିଭି ଆଣିଲେ ଯୋଉ ଟିଭି ଆଣିକି ଦେଖ, ସିରିଏଲ ସବୁ ଦଉଛି। ଆଉ ଟିଭିି ଆଣିଲେ ମିଠା ଦେବ ଆଉ।
ହଁ, ଟିଭି ଆଣିଲେ ଯେମିତି ଚାକିରି ହେଇଗଲା କି? ଟିଭି ଆଣିଲେ ମିଠା ଦେବି। ହଉ ଦବା ଆଉ।
ହେଲେ ମିଠା ଦିଅନ୍ତି ନା, ତ ତମେ ଟିଭି ଯାଇଁକି ଆଣିବ। ଆଉ ମିଠା ଦବ ଆଉ। ଆଉ ସିରିଏଲ ବି ସବୁ
ହଁ ହଁ ହଁ। ହଁ, ଏବେ ତ ସିରିଏଲ ଭଲ ଭଲ ଏଇ ରଜ ଇଏରେ ଭଲ ଭଲ ମାନେ ଏ ଫିଲ୍ମ ବି ଆସ୍ ଆସିଛିନା। ଆଉ ସେୟାକୁ ଟିକେ ରଜରେ କଣ ସବୁ ସବୁଠୁ ସମ ଘରେ ଥାଆନ୍ତି ନା ଘରେ ଥାନ୍ତି ଏକାଠି ଟିକେ ବସିକି ଯୋଉ ରାତିରେ ଟିକେ ଫିଲ୍ମ ଦେଖିବା, ମୁଭି ଦେଖି ବା ମାନେ ଅନ୍ୟ କିଛି ଟିକେ ମାନେ ଯୋଉ ଦିଏ ନା ଆୱାଡ ସୋ ସବୁ ଦିଏ। ହେଲା, ସେଟା ଟିକେ ଭଲ ଲାଗେ ଦେଖିବା ପାଇଁ। ତାକୁ ଦେଖିବାକୁ ଇଏ, ତାପରେ ମତେ ସମସ୍ତେ ଘରେ ଥିଲେ ଏଇ ଭଳିଆ ଯଦି ଖରାପ ହୁଏ ଭାରି ଅସୁବିଧା ଟିକେ ଆଉ।
ହଁ ଏବେ ରଜ କ୍ୱିନ୍ ବି ଦବ। ୱିନର ଦେଖିବେ କିଏ? ଜଲଦି ଜାଇଁକି ଟିଭି ନେଇ ଆସ। ନହେଲେ ତମ ମମି ପାଟି କରିବେ, ରଜ କୁଇନ୍ ଟା ପଳେଇବ ନହେଲେ।
ହଁ ସେଇଟା ତ, ହଁ ସେଇଟା ତ ମୋ ମମି ବେଶୀ ଦେଖନ୍ତି। ସେଇଗୁଡାକ ବାକି ଆଉ ସେଇଯୋଉ ମାନେ ଏଇ ଯୋଉ ଯୋଉ ମାନେ ସିଙ୍ଗର ମାନଙ୍କର ଯୋଉ ସବୁ ଶୋ ହୁଏନି ନା, ହଁ। ସେଗ୍ ସେଗୁଡା ସେଗୁଡାକ ବି ସେ ଦେଖନ୍ତି ବସିକି।
ତାହେଲେ ତମ ମମି ସବୁ ଦେଖନ୍ତି।
ହଁ ସେ ସବୁ ମାନେ ଯେତେକ ଯାହା ଯାହା ମାନେ ଦିଏ ମାନେ ଯେତେ ଆୱାଡ୍ ଶୋ ହେଲା କି ସେଇ ମାନେ ଏଇ ଯୋଉ ଡ କିଛି ଗୀତ କମ୍ପିଟିସନ ଯୋଉ ସେଟା ହେଲା କି ଡ୍ୟାନ୍ସ ର ହେଲା। ମାନେ ସବୁ ସିରିଏଲ ପା ସିଏ ଦେଖନ୍ତି ଆମର, ଆମ ଘରେ ଦିନ ରାତି ଟିଭି ଚାଲିଥିବ। କେତେବେଳେ ମାନେ ଯଦି ବର୍ଷା ଫର୍ଷା ଆସିଛି ଯଦି ଟିଭି ବନ୍ଦ ହବ। ନହେଲେ ଚାଲିଥିବ ଗଲା ସେମତି ହେଲା।
ହଉ ତମେ ଯା, ତମେ ଗଲେ ମତେ କହିବ ମୁଁ ତମ ସାଙ୍ଗରେ ଯିବି ନହେଲେ ସାଙ୍ଗ ହେଇକି କି ନେଇକି ଆସିବା ଆଉ।
ହଉ ହଉ ତାହେଲେ ଠିକ୍ ଅଛି ତାଲେ ଏଟେ ସୁବିଧା ହବ। ହଉ ମୁଁ ନହେଲେ ଗଲେ ତମକୁ ଫୋନ୍ କରିବି ହେଲା।
ହ
ଆଉ ଏବେ ରଖୁଛି ତାହେଲେ ଆଉ।
ହଉ।
ହଉ।